ନମସ୍କାର କଣ କ
ଆଜ୍ଞା ଏଇ ଏଇଠି ପଢୁଥିଲି ଆଉ
ଆଜ୍ଞା ମୁଁ ଏଇ କାମ ସରିଲା ଏବେ ଆସିି କି ଆପଣଙ୍କୁ ଫୋନ୍ କରୁଚି ଆଉ ଆପଣ ଖାଇସାରିଲେଣି?
ଆଜ୍ଞା। ଆପଣଙ୍କର ଖିଆ ପିଆ ସଇଲାଣି ହଁ ଆମର ନାଇଁ ଆଉ ଆଉ କିଛି ସମୟ ପରେ ହବ ଆଉ ଆପଣଙ୍କର
ଛୁଆମାନେ ତାଙ୍କ ପରେ ଆମେ ଖାଇବୁ ଆଜ୍ଞା ଆଉ ଯୋଉ ଆପଣ ଶ୍ରୀକୃଷ କୃଷ୍ନଙ୍କ ବିଷୟରେ କଣ ସବୁ ଜାଣିଛନ୍ତି।
ହଁ ଶ୍ରୀକୃଷ୍ଣ ତ ସିଏ ତ ପୁରା ଲୀଳାମୟ ଠାକୁର। ଆଉ ତାଙ୍କର ତ କେତେ ଅବତାର ଅବତାର ରହିଛି ସେ କେତେ ମାନେ କେତେ ଲୀଳା କରିକି ଆଉ ସିଏ ମାନେ ଆସିକି ମାନେ ଗୋଟେ ଛୋଟ ବେଳୁ ତ ସେ ଲୀଳାମୟ ଆଉ ମାନେ କେମିତି ସେ ଗୋଟେ ଜେଲ ଭିତରେ ଜନ୍ମ ହେଲେ କିନ୍ତୁ ସେଠୁ ଆସି କେମିତି ଦେବକୀଙ୍କ ଠାରୁ ଆସି ଯଶୋଦାଙ୍କ ପାଖରେ ପହଞ୍ଚିଲେ
ପହଞ୍ଚିକି ସେଠି ଗୋପପୁର ବାସୀ ମାନଙ୍କୁ ମାନେ ଦି ଲ୍ଲୀଳାରେ ପୁରା ମାନେ ମଜେ ମଜେଇ ଦେଲେ ତାପରେ ତାଙ୍କ ସାଙ୍ଗରେ ରହି ପୁଣି
ଆଜ୍ଞା ମାନେ ସେ ଆଜ୍ଞା ସେମାନେ କେମିତି ଦେଖନ୍ତୁ ଅ ମାନେ ଗୋଟେ ଜେଲ ଭିତରୁ ବାହାରି ତାଙ୍କ ବାପା ଆଣି ପୁଣି ଯୋଉ ମା ପାଖ ପାଖରେ ଛାଡିଲେ ତାଙ୍କ ବାପା ହିଁ ଜାଣିନାହାନ୍ତି ମୋ ପୁଅ କୋଉଠି ଅଛି ମାନେ ଭାବନ୍ତୁ ସେ କୋଉ ଭଳି ଭାବରେ ପୁଣି ବର୍ଷା ହଉଥିଲା। କାଳିଆ ନାଗ ତାକୁ ଘୋଡେଇକି ଆଣିଲା ମାନେ କେତେ ସେ ହଁ ତାଙ୍କ ଉପରେ ରହିକି ନେଇକି ଆସିଲେ ମାନେ ଭାବନ୍ତୁ ସେ ମାନେ ଜନ୍ମରୁ ଯି ଲୀଳାମୟ ତାଙ୍କ ଲୀଳା ତ ମରିବା ପର୍ଯ୍ୟନ୍ତ ହିଁ ତାଙ୍କ ଲୀଳା ଥିଲା ମାନେ ସେ ମରିଛନ୍ତି ଜରାସବର ହାତ ରେ ଆଉ ସେଇ ଜରା ସବ ମାରିଛି ପୁଣି କଣ ପାଇଁ ନା ସେ ଭାବିଛି କି ହଉଛି ଗୋଟେ ହରିଣ ର କାନ ତାକୁ ଭାବିକି ମାରିଛି।
ତାଙ୍କୁ ତାଙ୍କ ପାଦକୁ ହିଁ ତିରଟେ ମାଇ ଆଉ ଯୋଉ ହଁ କୃଷ୍ଣ ଆଉ ଯୋଉ ବଳରାମ ଯେତେବେଳେ ଉ ଯାଇଥିଲେ କଂସଙ୍କ ସହିତ ଯୁଦ୍ଧ କଲେ ଧନୁ ଜା
ଆଜ୍ଞା ଆଜ୍ଞା। ହ୍ୟାଲୋ।
ବିଜୟ ହଁ କଂସ କ ଯେତେବେଳେ ମାରି ସାରିଲେ ସେ ସେତେବେଳେ ତା ପୁଣି ତାଙ୍କର ଯୋଉ ନଗରକୁ ଫେରିଗଲେ ସେତେବେଳେ ତାଙ୍କ ପାଖରେ ଯିଏ ରହୁଥିଲେ ଅ ତାଙ୍କର ସେବକ ଯିଏ ତାଙ୍କୁ କହିଲେ ଯେ ଆମେ ଶିକ୍ଷା ଲାଭ କରିବାକୁ ଚାହୁଁଛୁ। ଯେତେବେଳେ ଶିକ୍ଷା ଲାଭ କରିବାକୁ ଚାହୁଁଛି ସେ ଯେତେବେଳେ କହିଲେ କହିଲେ ଠିକ ଅଛି ମୁଁ ତମ ପାଇଁ ଗୋଟେ ଗୋଟେ ମୁନି ଋଷିଙ୍କ ପାଖକୁ ପଠେଇବି। ସିଏ ସବୁ ଛୁଆଙ୍କୁ ଶିକ୍ଷାଦାନ କରୁଛନ୍ତି ତମେ ସେଇ ଆଶ୍ରମରେ ଯାଇକି ଶିକ୍ଷା କରିବ ସେଇଠୁ ସନ୍ଦୀପନୀ ନାମକ ଜଣେ ଋଷି ଥିଲେ।
ଆଜ୍ଞା ସେ ଯେତେବେଳେ ବି ମାନେ ପୁରା ଯେମିତି ଯୋଉ କଣ ଅ ସେ ଯୋଉ ଇଏ ତାଙ୍କର ଯୋଉ ଖୁଦ କଣିକା ଯିଏ ଆଣିଥିଲେ ମୋ ଅ ସୁଦାମା ତାଙ୍କ ହଁ ତାଙ୍କ ତାଙ୍କ ସହିତ ରହିକି ସେଠି ଶିକ୍ଷା ଗ୍ରହଣ କରୁଥିଲେ ପୁରା ଯୋଉ ପୁରା ଲଣ୍ଡା ଫଣ୍ଡା ହେଇକି ଲ ହଁ ଆଜ୍ଞା।
ସେତେବେଳେ ସିଏ ବହୁତ ଜଲ୍ଦି ବି ତାଙ୍କ ପାଇଁ ବହୁତ ଖୁସି ଗଲେ ସନ୍ଦପିନୀ ରୁଷି ଖୁସି ହେଇଗଲେ କହିଲେ ଯାହା ହଉ ମତେ ସବୁ ଭଗବାନଙ୍କୁ ଯଦି ଶିକ୍ଷାଦାନ କରିବାକୁ ସୁଯୋଗ ମିଳୁଛି ମୁଁ ସେ ଯୋଗ କେବେ ବି ଛାଡ଼ିବିନି ତାଙ୍କୁ ଶିକ୍ଷାଦାନ କଲା କୃଷ୍ଣପଳାମ ବହୁତ ଜଲ୍ଦି ବି ଶିକ୍ଷା ଲାଭ କଲେ ତାଙ୍କ ଶିଖଷା ଲକୁ ସରିଗଲା ସେ ଜାଗାରେ ଯେତେବେଳେ ସରିଗଲେ ତ ଆମେ ଯେକୌଣସି ଗୁରୁଙ୍କ ପାଖରେ ପଢୁଛେ ତାଙ୍କୁ ଆମେ ଗୁରୁ ଦକ୍ଷିଣା ମାଧ୍ୟମରେ କିଛି ନା କିଛି ଆମେ ଦଉଛେ ଏକଲବ୍ୟଙ୍କ କଥା ଶୁଣିକି ଗୁରୁ ଦକ୍ଷିଣାରେରେ କେମିତି ତାଙ୍କ ଆଙ୍ଗୁଠି କାଟିକି ଦେଇ ଯେମତି କୃଷ୍ଣ ବି କୃଷ୍ଣ ବଳରାମ ବି ମଧ୍ୟ ତାଙ୍କୁ କହିଲେ ଯେ ଆମେ ଆପଣଙ୍କୁ କିଛି ଗୁରୁ ଦକ୍ଷିଣା ଦବାକୁ ଚାହୁଁଛୁ କିନ୍ତୁ ସନନ୍ଦିପନି ରୁଷି କହିଲେ ଆ ମୁଁ କୌଣସି ଗୁରୁ ଦକ୍ଷିଣ ଆପଣଙ୍କ ଠୁ ନେବି ନାହିଁ। କାରଣ ଆପଣ ତ ସ୍ଵୟଂ ଭଗବାନ ଆପଣ ତ ଦେଇଛନ୍ତି ଆଉ ମୁଁ କଣ କରୁ ଦକ୍ଷିଣା ମାଘିନି କାହିଁକି ନା ଆମେ ତମ କଠୁ ଶିକ୍ଷା ଲାଭ କରିଛୁ
ସମସ୍ତଙ୍କର ଇଚ୍ଛା ଥାଏ କି ଭଗବାନଙ୍କୁ ପାଇବା ସେ ତ ତାଙ୍କ ନିଜ ପାଖରେ ପାଇଗଲେ ନା ମାନେ ଶିଷ୍ୟ ଭାବରେ।
ସେଠି ସେ କହିଲେ ଯେତେବେଳେ ମୁଁ ନାହିଁ ଆମ ଶିଖା ଲାଭ ମୂଲ୍ୟ କିଛି ରହିବନି ସେ ଜାଗାରେ ସେଜେ ତା କହିଲେନା କହିଲେ ଠିକ୍ ଅଛି ଆଉ ଆପଣ ମାନେ ଯଦି ଚାହୁଁଛନ୍ତି ମୋତେ ଦବା ଗୁରୁଦକ୍ଷିଣା। ହେଲେ ମୁଁ ତାଙ୍କ ଗୁରୁ ଦକ୍ଷିଣା ବଦଳରେ କଣ ଦରକାର
ଆଜ୍ଞା ଆଜ୍ଞା।
ମୋତେ ସେ ତ କହିଲେ ସେଇଟଆ ଠିକ ଅଛି, ଆମେମ ଗରୁ ମାଙ୍କ ପାଖକୁ ଯାଇ ଆମ ଗୁରୁ ଦକ୍ଷପଣାଙ୍କ କଥା କହିବୁ ଆଉ ସିଏ ଯାହା ବିି ମାଗେ ଆମେ ସେଇଟା ଦେବାକୁ ଦେବୁ ତାଙ୍କ ପ ପତ୍ଙ୍କ ପାଖକୁୁହ ସେଏତେଳେ କହିଲେ ଗୁରୁ ଦତ୍ଷ କଥା କି ଆମେ ଗୁରୁଙ୍କୁ କହିଲୁ ଯେ ଗୁରୁ ଦକ୍ଷିଣା କଥା କିନ୍ତୁ ସିଏ ତେଳୁ ବିଲକୁଲ ରାଜି ନାହାନ୍ତି ଆମ ଗୁରୁ ଦକ୍ଷିଣ ବାବୁ ଆପଣ ଯାହା କହିବେ ଆମେ ସେଇଟା ସେ କହିଲେ ମୋ ପାଖରେ ଯାହା ଥିଲା ।ତାଙ୍କ ପତ୍ନୀ କହିଲେ ମୋ ପାଖରେ ପ୍ରଭୁ ଯାହା ଥିଲା ।ସେ ସବୁ ମୋ ମୋ ପାଖରୁ ପଳେଇଛି । ଆଉ ମୋ ଜୀବନରେ ସେମିତି କିଛି ନାହିଁ କି ମୁଁ କୌଣସି ଜିନିଷ ମାନେ ମାଗିବାକୁ ଚାହିଁନି ମୁଁ କେବଳ ଯଦି ମାଗିବି ମୁଁ ଗୋଟିଏ ଜିନିଷ ମାଗିବି ମୋର ପାଞ୍ଚଟି ପୁତ୍ର ଥିଲେ ସେଇ ପାଞ୍ଚ ପୁତ୍ର ମୋତେ ଛାଡିକି ପଳେଇଛନ୍ତି। ଜମପୁରକୁ ଆଉ ସେଇ ପାଞ୍ଚ ପୁତ୍ରଙ୍କୁ ଯଦି ମୁଁ ପୁଣି ଫେରି ପାଇବି ତାହେଲେ ମୋର ସବୁ କିିଛି ମୁଁ ପାଇି ଆଉ ମୋର କୌଣସି ପ୍ରକାର ଗୁରୁ ଯକ୍ଷଣା ଦରକାର ନାହିଁ। ଆପଣ ମାନ କଣ ମୋ ପାଞ୍ଚ ପୁତ୍ରକୁ ଫେରଇ ପାରିବେ କୃଷ୍ଣ କିଛି ସମୟ ଭାବିଲେ ବଳରାମ ବି ଭାବିଲେ ସ୍ତବ୍ଧ ହେଇକି ବସି ପଡିଲେ ଯୋଉଟା ନିୟମ ର ମାନେ ବାହାରେ ଘଟି ଯାଇଛି ଯୋଉଟ ନିୟମ ବାହାରେ କଣ କରିବେ ସେ ସଠୁ ଭାବିଲେ ବଲେ ତାପରେ ସେଇଠୁ ପୁଣି ମୁ କହିଲି କି ଆମେ ଗୁରୁ ଦକ୍ଷିଣା ସ୍ୱରୂପ କହିଛୁ ଯାହା ମାଗିବେ ଆମେ ତ ଦେବୁ ସେ କଣ ଠିକ୍ ଅଛି। ଆପଣ ଜପଣଙ୍କ ପାଖରେ ଆମେ ଗୁରୁ ଦକ୍ଷଣା ସେଟ ପ୍ରଭୁ ଏବେ ଆମେ ଯାଉଛୁ ଆପଣଙ୍କ ପାଞ୍ଚ ପୁତ୍ରକୁ ଯେବେ ଫେରକି ଆଣିବୁ ସେତେବେଳେ ଆମ ଗୁରୁ ଦକ୍ଷିଣ ସମ୍ପୂର୍ଣ୍ଣ ହେବ ତାପରେ କୃଷ୍ଣ ବଳରାମ ଚିନ୍ତା କଲେ ତାପରେ ସେଇ ଜାଗା ଠାରୁ ଗଲେ ଜମ୍ମପୁରକୁ ଜମପୁର ଉପପରଙ୍କୁ ଗଲେ ଯେ ଜମପୁର ଜାଗାରେ ଜମପୁର ନଥିଲେ ସ୍ଵର୍ଗରେ ଗଲେ ସେଠି ଜମପୁର ଜମ ନଥିଲେ ଯେହେତୁ ଜମ ନଥିଲେ ଚିତ୍ର କୁଟଙ୍କ ସାଙ୍ଗରେ କଥା ହେଲେ ଆଉ ତାଙ୍କ ବାଚ ପତ୍ରଙ୍କୁ ଫେରକି ଆଣୁଥିଲେ ବାଟରେ ହେଇଛନ୍ତି ଯମଙ୍କ ସହିତ ଗୋ କଥା ହେଲେ ଯେତେବେଳେ ଯମ ଜାଣିଲେ ଯେ ଶ୍ରୀକୃଷ୍ଣ ଆସି ତାଙ୍କ ପାଞ୍ଚ ପୁତ୍ରକୁ ପୁଣି ଫେରେଇ ନେଇ ଯାଇଛନ୍ତି ଏଟା ତ ନିୟମର ବାହାରେ ଏମିତି ହେଲେ କେହି ବି ଆଉ ତାଙ୍କୁ ମାନିବେନି
ହଁ ଥରେ ତ ଜମଲୋକକୁ ଗଲେ ଆଉ କେହି ଫେରିବା ସେଇଟା ନୁହେଁ।
ଫେରିବା ଟା ଅସମ୍ଭବ। ନିୟମ ବାହାରେ ତେଣୁ ତାଙ୍କୁ ବହୁତ ଆଘାତ ଲାଗିଲା ଯେତେବେଳେ ଆଘାତ ଲାଗିଲା ସ ସେଠୁ କୃଷ୍ଣଙ୍କ ସାଙ୍ଗରେ ଯାଇି ଭଲରେ ମାନେ କହିଲେ ଯେ ନାଇଁ ଏଇଟ ଆମ ବାହାରେ ଭଗବାନ ଆପଣ ଯୋଉଟା କରୁଛନ୍ତି ଏଇଟା ଉଚିତ ନୁହେଁ। କିନ୍ତୁ ଆପଣ ଦୟା କରିକି ଏ କାମ କରନ୍ତୁ ନାହିଁ।
କଥା ବି ଦେଇଛନ୍ତି କି ନାଇଁ ଯାହା ମାଗିବେ ତାହା ଦେବି
ତାହା ଦେବି ସେଇଟା ତ ସେ ବାଧ୍ୟ ତେଣୁ ସେ ଯାହା ଆମ କିଛି ଯାହା ବି ହେଇଯାଉ ସେ ନେଇକି ଯିବା କଥା ଯିବେ
ତ ରଖୁନାହାନ୍ତି କିନ୍ତୁ ସେତେବେଳେ ତ ଗୁରୁ ଯାହା କହିଥାଏ ମାନେ ସେଇଟା ଶିର ଧାର୍ଯ୍ୟ
ହୁଁ ଗରୁ ଗରୁ ଯାହା କର ବି ସେେ ସେଟତ ହଁ। ସେ ସେ ଯେତେବେଳେ ଆଣିଲେ ସେ ସେ ଜମା ବିଲକୁଲ ବି ଛାଡ଼ିଲେ ନାହିଁ ତାପରେ କୃଷ୍ଣ ଆଉ ଯମଙ୍କ ଭିତରେ ଯୁଦ୍ଧ ଲାଗିଲା ଯୁଦ୍ଧ ଲାଗିଲା। କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରରେ ଜମଙ୍କର ସବୁ ହାତ ଗୋଡ ଏମିତି ସବୁ କାଟି କୁଟିଥିଲେ। ତାପରେ ତାଙ୍କ ସହିତ ଏ ଯୁଦ୍ଧି ହେଲେ ଯୁଦ୍ଧ ହେଲା। ତାପରେ ଯମ ଯମରାଜ ହାରିଗଲେ ହାରିଗଲା ପରେ କୃଷ୍ଣଙ୍କୁ ସେଠୁ କ୍ଷମା ମାଗିଲଲେ ଯେ ପ୍ରଭୁ ମୁଁ ଆପଣଙ୍କ ସାଙ୍ଗରେ ଯୁଦ୍ଧ କରୁଛି ଆଉ ଆପଣ ହୁଏତ ମତେ ଖରାପ ଭାବି ଥାଇ ପାରନ୍ତି କିନ୍ତୁ ଯେହେତୁ ଏଇଟା ମୋର ଦାୟିତଵ ହଉଛି ଯେ ମୁଁ ପ୍ରତ୍ୟେକ ଲୋକଙ୍କୁ ମୋ ପାଖରେ ରଖିବି କାରଣ ସେଇଟା ହଉଛି ମୋ ନିୟମ ଆପଣ ଯଦି ନେଇ ଯାଉଛନ୍ତି ଆପଣଙ୍କ ସାଙ୍ଗରେ ଯୁଦ୍ଧ କରିବାଟା ତ ମୋର ଭୁଲ କିନ୍ତୁ ମୁଁ ଯୁଦ୍ଧ କର ନ କଲି ନ କରିଲେ ମୁଁ ରହିପାରିବିନି କାରଣ ମୁଁ ଜ ମୁଁ ଯୋଉଟା ମୁଁ ସେଇଟା ପୂରଣ ନ କଲେ ମତେ ମନେ ଆଉ ମାନିବେନି ସେ ଯୁଦ୍ଧରେ ହାଲୋ ଶ୍ରୀକୃଷ୍ଣ ସେ ଯୁଦ୍ଧରେ ତାଙ୍କୁ ହରାଇଲେ ହରାଇଲା ପରେ ପାଞ୍ଚ ପୁତ୍ରକୁ ସେ ପାଞ୍ଚ ପୁତ୍ରକୁ ନେଇକି ଗଲେ ତାଙ୍କ ମାତାଙ୍କ ପାଖରେ ଛାଡ଼ିଲେ ତାପରେ ତାଙ୍କୁ କହିଲେ ଯେ ମୁଁ ଆପଣଙ୍କ ପାଞ୍ଚ ପୁତ୍ରକୁ ଆଣିକି ଆପଣଙ୍କ ପାଖରେ ଫେରାଇଲି ଆପଣ ମୋ ଗୁରୁ ଦକ୍ଷିଣା ଗ୍ରହଣ କରିଲେ ଏଇଟା ହଉଛି ଆମର ବଡ଼ ଭାଗ୍ୟ ଆଉ ଗୁରୁ ଦକ୍ଷିଣା ଆମର ସମ୍ପୂର୍ଣ୍ଣ ହେଲା ସେଟି ତା ତାଙ୍କ ମାତା କହିଲେ ଭଗବାନ ଆଜି ଯାଏଁ ମୁଁ ତ କିଛି କେବେ କାହାକୁ ମାଗିନଥିଲି ଆପଣଙ୍କୁ ଗୋଟେ ସମୟ ଦେଲି ଆପଣ ମତେ ଦେଇଦେଲେ ଆଉ ମୋର ଜୀବନରେ ସେମିତି କିଛି ବି ଆଶା ନାହିଁ କି ଆକାଂକ୍ଷା ନାହିଁ। କହିକି ତାଙ୍କ ଗୋଡ ତଳେ ଲମ୍ ହେଇକି ପଡିଗଲେ କହିଲେ ସ୍ୱଙ୍ଗ ଭଗବାନତ ଆସିକି ଆମ ଘରେ ଉଁ ମ ମ ମ ରହିଚନ୍ତି। ଆଉ ଆମର କଣ ଦରକାର ଆ ପାଞ୍ଚ ପୁତ୍ରକୁ ପାଇଲେ ସେ ବହୁତ ଖୁସ ସି ହେଇକି ଅ ରହିଲେ ଭଗବାନଙ୍କ ଆଶୀର୍ବାଦ ଦେଲେ ତମ ପାଞ୍ଚ ପୁତ
ଆଜ୍ଞା ଆଜ୍ଞା ଭଗବାନ ତାଙ୍କ ସାଥ ଦେଲେ ଆଉ କିନ୍ତୁ ଆଜିକାଲି ଲିବି ଆଜିକାଲି ପିଲାମାନେ ଏତିକି ହ ହଁ ଗୁରୁ ଯଦି କ କହିଥିବେ ପିଲେ ଆଉ ତମେ ଆଜି ଏତିକି ସମୟରେ ବି ଆସିବ ଠିକ ସମୟ ତ ଗ ଜ୍ଞାନ ନାହିଁ ଗୁରୁ ଯଦି କହିଥିବେ ଘରେ ବାପା ମାଙ୍କୁ ଟିକେ ପ୍ରଣାମ କର ସ ସେଇ ଜିନିଷ ନାହିଁ ମାନେ ଗୁରୁଙ୍କ ଗୁରୁଙ୍କୁ ଆଗ ଆଜି ଗୁରୁ ଆଜିକା ସମୟରେ ଗୁରୁ ଗୁରୁ ନୁହଁନ୍ତି କି ଶିଷ୍ୟ ଶିଷ୍ୟ ତେମେନ୍ତି ଆଉ ଅନେକ ଗୁରୁ ବି ଅଛ ଶିଷ୍ୟ ମାନଙ୍କୁ ଖରାପ ମା ମାନେ ବ୍ୟବହାର କରୁଚନ୍ତି ଶିଷ୍ୟ ମାନ ବି ଏବେ ଗୁରୁଙ୍କୁ ଦେଖିଲେ ସେ ଏ ଭଳି ବ୍ୟବହାର ନହିଁ ଗୁରୁ ଶିଷ୍ୟ ସମ୍ପର୍କ ତ ଆଉ କ ମାନେ ଏ ଇ ଗେ କୌଣସି ବି ମତରେ ଆଉ ତ ଆଉ ନାହିଁ ସବୁ ତ ଗୁ ଶିଷ୍ୟ କହୁଛନ୍ତି ଆମେ ତ ଗୁରୁ ଆଉ ତାହେଲେ ଗୁରୁ କୁଆଡେ ଯିବେ ଗୁରୁ ହବା ପାଇଁ ସେଇଭଳି ଯୋଉ ଲକ୍ଷଣ ଦରକାର ଯୋଉ ଶିଷ୍ଟାଚାର କ୍ଷମା
ଏବେ ନଁ ହଁ ଛ ଛାତ୍ର ମାନଙ୍କଟେ ତ ସେ ଶିଷ୍ୟ ମାନେ ତ ଛାଡ ଏବେ ଗୁରୁ ମାନ ମନେ ବି ମାନେ କୋଉ କମ ରେ ନାହାନ୍ତି। ଯୋଉ ଗୁରୁଙ୍କର ଛାତ୍ରଙ୍କ ପ୍ରତି ଯୋଉ ଗୋଟେ ନିଷ୍ଠା ମାନ ଭଲ ପାଇବା ଗୋଟେ ସ୍ନେହ ଶ୍ରଧା କିନ୍ତୁ ସେଗୁରା ନାହିଁ ତାଙ୍କର ମାନେ ଆସ ଯୋଉ ଶିଖଉଥିଲେ ଏବେ ସେମିତି ନାହିଁ ତାଙ୍କ ମନରେ ଅଛି କିଏ ମାନେ ଧନୀର ପରିବାରର ଲୋକ ତାକୁ ଟିକେ ଆମେ ଅଧିକ ଦେଖିବା କିଏ ଗୋଟେ ଗରିବ ପରିବାର ଲୋକ
ସେତେବେଳେ ମାନେ ଦେଖନ୍ତୁ ସିଏ ପୁରା ଆଜ୍ଞା ସିଏ ପୁରା କାମ ବ ଗୁ ମାନେ ତାଙ୍କୁ ଶିକ୍ଷାଦାନ କରିସାରିଲା ପରେ ଯଦି ଗୁରୁ ଦକ୍ଷିଣ ଆଶା କରୁ ଥିଲେ ଏବେ କିନ୍ତୁ ତ ସବୁବେଳେ ସବୁବେଳେ ସେ ପଇସା ଉପ ମାନେ ଅଁ ଇଏରେ ରହିଲେ। ପଇସା ଦରକାର ନହେଲେ ପାଠ ଦବ ମାନେ ଏମିତି ବି ଗୁରୁ ମାନେ ଅଛନ୍ତି ଯ ପଇସା ନ ଦଉଛନ୍ତି ସେ ପାଠ ବି ପଢଉନାହାନ୍ତି ମାନେ ଛୁଆଟେ ଛୁଆ ଭଲ ପଢୁଥାଉ କି ନ ପଢୁଥାଉ ଆଜ୍ଞା ଆଉ ମାନସିକ ଚାପ ବି ଦଉଛନ୍ତି ଯୋଉଟା କି ପିଲାଟେ ପାଠ ପଢିବା ବଦଳରେ ମ ଆଉ ମାନେ ପାଠ ବି ପଢି ପାରୁନି ତ କଥାବାର୍ତ୍ତା ରେ ନାଇଁ ତୁ ଆଜି ଦରମା ଆଣ ଆଣେ ଆଣେ ନ ଆଣିଲେ ଆଉ ଏମିତି ପିଲାକୁ ବାରମ୍ବାର ସିଏ କଣ ରୋଜଗାର କହୁଛି ବାପା ମା କୋଉଠୁ ଆଣି ଦେଉଛନ୍ତି ବାପା ମା ସେଇଟା ବୁଝିବା କଥା କି ନାଇଁ ମୁଁ ମାସକୁ ମାସ ଏଇ ଦରମା ଟା ଦେଇଦେବିଁ ମୋ ପିଲାକୁ କିଏ କହୁଥିବ ପଦେ ଅଧେ ମୋ ପିଲା ମୁଣ୍ଡରେ କଣ ଚାଲିିବ ବାପା ମା ସେଟା ବି ବୁଝ କଥା କିନ୍ତୁ ଆଉ ବି ସେଟା ବୁଝିବା କଥା କିନ୍ତୁ ତା ଭିତରେ ପିଲାଟା ହିଁ ହଇରାଣ ହେଇଯାଉଛି କି ନାଇଁ ଗୋଟେ ପିଲାର କଣ ତ ମୁଁ ତ ବା ବାପା ମାଙ୍କ କଥା ସହିତ କଥା ହେବି ପିଲାମାନଙ୍କୁ ବି ଏମିତି ବି ହଇରାଣ କରୁଛନ୍ତି। ଏଇଭଳି ହଉ ନା ମାନେ ଚାଲିଛି ଆ ଇ ସମାଜରେ ଆଉ ହଉ ବତ ବର୍ତ୍ତମାନ ମୁଁ ରଖୁଛି ଆପଣଙ୍କ ସହିତ କଥା ହି ବହୁତ ଭଲ ଲାଗିଲା ଧନ୍ୟବାଦ।
ସେତେବେଳେ ଫ୍ରି ହେଲେ ମୁ ଫୋନ କରିବା କଥା ହେବା ରଖୁଛି ଆଜ୍ଞା।